ଦାଉ ଆମର ଭଲ ଅଛନ୍ତି ନା ଭାଇନା ନମସ୍କାର। ହଉ ନମସ୍କାର ଆଉ ଭାଇନା ଆପଣ ଦେହ ହାତ ଭଲ ଅଛି? ଆଜ୍ଞା ଆଜ୍ଞା ଓହୋ ଆଉ ଆମ କଥା ଟିକେ ମନେ ପଇଲାଣିି? ଆପଣଙ୍କ କଥା ତ ସବୁବେଳେ ମନେ ପଡୁଛି ଦିନ ରାତି ଉଁ ଛାତି ଧ ଧକ ଧକ ହଉଚି ଆପଣଙ୍କ କଥା ଭାବିଲା ବେଳକୁ। ଓ ହୋ କାହିଁ ମୁଁ ଏମିତି ଯେ ଆପଣଙ୍କ ଛାତତିରେ କଣ ଏମିତି କରିଦେଇ ଧକ ଧକ ହଉଛି। ଆଜ୍ଞା ଆମ ଘର ପାଖ ଜେଜେ ଜଣେ ଦଉଥିଲେ ବଇଁଶୀ ବଜେଇବାକୁ। ଉଁ ହୁଁ ଆଉ ତାହେଲେ ଆପଣ ତାଙ୍କ ବଇଁସ ଟା ବଜେଇ ଦେଇ ପଳେଇ ଆଇଛନ୍ତିୁ ବୋଧେ।
ଆଜ୍ଞା।।
ଆଜ୍ଞା ଆପଣ ଗୋଟେ କାମ କରନ୍ତୁ ତାଙ୍କର ଯୋଉ ବଇଁଶୀ ବୁଝିଲେ କି? ସେ ବଇଁଶୀରେ ସୂ ସୂତା ବାନ୍ଧିଧେଇକି ସିଏ ଯେତେବେଳେ ଶୋଇଥିବେ ଆପଣ। ତାଙ୍କ ବଇଁଶିରେ ସୂତ ଟା ବାନ୍ଧି ଦେଇକି ଝରକା ଧେରେ ବାନ୍ଧିଦେବେ ବୁଝିଲେ କି?
ଆଜ୍ଞା।
ଆଜ୍ଞା ଆଉ ତାଙ୍କ ଗୋଡ ହାତ ମଧ୍ୟ ବି ବାନ୍ଧ ବେ ବାନ୍ଧ ଦେବେ। ସେ ଆଉ ହଲି ବୁଲି ପାରିବେନି। ଆଉ ଯୋଉମାନେ ସବୁ ଦେଖୁଥିବେ ହଁ କଣ ବଇଁଶୀ ବନ୍ଧା ହେଇଛି ଆଉ ସୁଣନ୍ତୁ କୁହଁନ୍ତୁ ଆପଣ ଜାଣିଛନ୍ତି କି ବଇଁଶୀ ଏକ ବାଦ୍ୟ ଯନ୍ତ୍ର ବୋଲି। ହୁଁ ଜାଣିଛି ଜାଣିଛନ୍ତି ସିଏ ସବୁ ସୁଭ କାମରେ ବି ଯା ଇଟେ ଯେମିତି ଉଁ ମଲାକାମ ହଉ କିମ୍ବା ଠାକୁର ଠାକୁର ପୁଜାରେ ଆଳତି ରେ ହଉ ଏଥିରେ ମଧ୍ୟ ଲାଗିଥାଏ। ଓ ହୋ ମୁଁ ତ ଜାଣିଛି ଆଜ୍ଞା ଆଜ୍ଞା ଆମକୁ ଜଣା ଅଛି।
ଆଜ୍ଞା।
ଆଜ୍ଞା ସାମ ସେଇ ମୁଁ ସେଇଆ କହିଲି ଆମ ଘର ପାଖ ଯେଯେ ଜଣେ ତାଙ୍କର ଗୋଟେ ବଇଁଶୀ ଅଛି ମୁଁ ବଯେଇବାକୁ ଯାଇ ଥିଲି। ଓ ହୋ ମଜା ଲାଗିଲା ବୁଝେଇ ବାକୁ। ଆଚ୍ଛା ଆଚ୍ଛା ଆଚ୍ଛା ସେଇ ଦିରେ ବୋଧେ କୋଉଠି ବଜଉଥିଲେ ସାରୁବୁଦା?
ନା ନା ତାଙ୍କ ଘର ପାଖେରେ ବାହାରେ ପାଲ ପକେଇକି ନା ତ ତଳେ ବସିକି ନିପା ହେଇଥିଲା ଗୋବରରେ, ତାପରେ ଶୁଖି ଯାଇଥିଲା ଖରାରେ ଆମେ ଖରା ଦିନିଆଁ ସୁଲୁ ସୁଲିଆ ପବନ ଦଉଛି। ସେଇଠି ବ ପାଲ ପକେଇକି ଖଣ୍ଡେ ବଇଁଶି ବଜେଇଲିି ସିଏ ତା ବେଲା ବ
ତାବେଲା ବଜେଇଲି ଆପଣ ବଜା ବୁଯି କରୁଚି ମୁଁ ବାଯା ଫାଯା ବଯେଇ ଓହୋ ଆପଣ ଦୁଇ ଜଣ ମିଶିକି ବଜଉଥିଲେ
ଆଜ୍ଞା।
ଆଉ ମତେ ଡାକିଲେନି ମୁଁ ଟିକେ ବଜା ବୁଜି କରିଦେଇଥାନ୍ତି ଆପଣ କଣ ତୁରୀ ବଜେଇ ଥାନ୍ତେ? ନା ମୁଁ ତୁର ମୋର ଗୋଟିଏ ତୁରି ଅଛି। ବୁଝିଲେ ନା ଆପଣ ଯଦି କହିବେ ମୁଁ ସଞ୍ଜବେଳୁ ଆପଣଙ୍କୁ କେବେ ଦେବି ଆପଣଙ୍କୁ ନାଁଇ, ନାଇଁ, ଥୁରି ମୁରି ମୁଁ ମୁଁ ଆକ୍ଚୁଆଲି ଡ୍ରମ୍ ଫ୍ରମ୍ ବାଡ଼େଇଆ କଥା କହୁଛି, ମାନେ ବଡ଼ ବଡ଼ ସବୁ ଯଦି ସବୁ କାର୍ଯ୍ୟକ୍ରମ ହଉଛି। ଆ ଯୋଉ ଶୁଣନ୍ତୁ ଶୁଣନ୍ତୁ। କଲେ ଧୀରେ ଧୀରେ ବଡ ହେବେ କାହିଁକି ନା ଆପଣ ଘରରୁ ଯଦି ଆରମ୍ଭ କରିବେ ତଳେ ଗଳି ପଡ଼ି ଯିବେ, ବୁଝିଲେ? ଆଉ ଭାଇ ମୋ ନାକରୁ ବ୍ଲଡ ଫ୍ଲଡ ସବୁ ବାହାରୁଛି, ବୁଝିଲି। ଆଉ କଣ କେମିତି କଣ କରାଯିବ କହିଲେ ସେ ବ୍ଲଡ ପୁରା କମିବ? ଶୁଣନ୍ତୁ ଆପଣଙ୍କୁ ଅଧିକ ମାତ୍ରାରେ ଥଟା ହେଇଯାଉଛି ବଝିଲେ ଯାହା ଫଳରେ ସାଇନସ୍ ଆଜ୍ଞା, ସେଇଟା ତ ମୋର ବି ଅଛି। ସେଇଟା ମୋର ବି ଅଛି, ମତେ ଡକ୍ଟର ବି କହିଥିଲା ଅପରେସନ କରିବା କଥା।
ଆପଣ
ଆପଣଙ୍କର ଯେମିତି ନାକ ଭିତରେ ଗୋଟେ ବଥ ଟାଇପର ଗୋଟେ ଜିନିଷଟେ ଉଠି ନା, ନା, ମୋର ମୋର ମୋ ର ମୋର ବଥ ଟାଇପର କିଛି ହୁଏନା ବୁଝିଲେ କି, ମୋର ସେମିତି ଯେତେବେଳେ ପି ଆଁ ମାନେ ଟିକେ ଉଦା ହେଇଯାଇଥିବି କଣ ହେଇଥିବି ନାକରୁ ବ୍ଲଡ୍ ବାହାରୁଛି। ମୁଁ ଏବେ ହେଇ ଦଶ ମିନିଟ୍ ପୂର୍ବରୁ ଏଖିନା ମୋର ଟିକେ ବ୍ଲଡ୍ ବାହାରିିଥିଲା, ସେଇଥିପାଇଁ ମୁଁ ଆପଣଙ୍କୁ କହିଲି। କଣ କରାଯିବ କହୁନ ଏଇ ଟିକେ କହିଲେ ମୁଁ ଟିକେ ଆଜ୍ଞା, ଆପଣ ଗୋଟେ କାମ କରନ୍ତୁ, ଭଲ ଡକ୍ଟର ଟିଏ ଦେଖାନ୍ତୁ। ହୁଁ। କାହିଁକି ନା ଆଜିିକାଲି ଦୁନିଆରେ ଆଜି ଭଲ କାଲି ଠିକ୍ ନାହିଁ, ଆଜି ମଲେ କାଲିିକି ଦି ଦିନ ସେଥିପାଇଁ ଏତେ ରିସ୍କ ନିଅନ୍ତୁ ନାହିଁ। ସାଙ୍ଗେ ସାଙ୍ଗେ ଯାଇଁକି ଗୋଟେ ଡାକ୍ତରଖାନାରେ ଡାକ୍ତର କୁ ଦେ ହୁଁ, ହୁଁ। ଆଉ ଭାଇନା ଆପଣ ଜାଣିଛନ୍ତି ନା ଆଜିକାଲି ଦେଶ ଯେମିତିଆ ହେଲାଣି ମାନେ ମାନେ ବହୁତ ଦର ସବୁ ବଢି ବଢି ଗଲାଣି, ବୁଝିଲେ କି?
ଆଜ୍ଞା।
ଆଚ୍ଛା। ସେ କାରେ, ବାଇକ୍, ବସ୍, ଟ୍ରକ୍, ରେଳ ଯେତିକ ଜିନିଷ ସବୁ ଅଛି, ଚପଲ, ଖାଇବା ମାନେ ଖାଇବା ପ ଆଉ ହୁଁ, ସେ ରେ ରେଳ ରେ ଯୋଉ ଲାଗିଥାଏ ଯୋଉ ଲୁହା ଗୁରା ତାର ବି ସବୁ ଦର ଗୁରା ସବୁ ବଢୁଛି ନା ଆଉ, ନହେଲେ ଯଦି ଲୁହା ନଥାନ୍ତା ତାହାଲେ ରେଳ କେମିତି ଚାଲ ନ୍ତା, ନା କହୁନାହାନ୍ତି? କୁହନ୍ତି କିଏ ହେଲା ତେଲୁଣି ପୋକ।
ଉଁ ମାନେ ଲମ୍ବା ହେଇ ହେଇ ହେଇ ଯାଇଥାଏ ସରେ ନାହିଁ, ଆପଣ ଜାଣିଥିବେ ତ।
ସେଟା ହଉଛି ରେଳ ର ଟ୍ରାକ୍ ଟା ଯୋଉଟା ସେଥିରେ ଯୋଉଥିରେ ରେଳ ଯିବା ଆସିବା କରେ, ହଁ ରୋଡ଼ ରେଳ ବାସ୍। ସେଇଟା ହଉଛି ଆପଣ କଣ କହିଲେ ତେଲୁଣି।
ଆମ ଓଡିଆ ଲୋକ କୁହନ୍ତି ଏପଟେ। ବୁଝିଲ ନା।
ନା। ଆଉ ଆପଣଙ୍କ ଆଡେ କପଡା ତ ଅଛିିବହୁତ୍ ଆପଣଙ୍କ ପିଲରେ। ବୁଝିଲେ ନା ହୁଁ ହ୍ୟାଲୋ। ସେ କଙ୍କଡା ଗାତରେ ବାଡ଼ି ଦେଇକି ଖେଞ୍ଚିଲେ କଙ୍କଡା ଭରିବ ଆଣିକି ଆମେ ରୋଷେଇ କରିକି ରନ୍ଧିକି ଖାଇବା। ଆଜ୍ଞା ଆଜ୍ଞା।
କାଲି ଗୋଟେ ବାଡ଼ି ନେଇକି ଯାଆନ୍ତୁ ହୀର କରରେ ଖେଞ୍ଚିବେ।
ଆଚ୍ଛା। ହଁ ନାଇଁ ବିଲ ଗଲେ ମୁଁ ଖେଞ୍ଚିବା କିଛି ଆବଶ୍ୟକ ନୁହେଁ।
ଆଜ୍ଞା।
ଆଉ ଏମିତିରେ ଯୋଉ କକଡା ଗୁଡାକ ବି ବାଟ ବାଟରେ ସବୁ ଚାଲୁଥିବେ ବୁଝିଲେ କି ଆଉ ଆମ ତ ପିଲ ପିଲାମାନେ ବି ତାକୁ ସବୁ ଧରିଥିବେ। ଧରା ଧରି ନଉଛନ୍ତି ଆଉ ମାଛ ଫାଛ ବି ସବୁ ବିଲରେ ସବୁ ଚୁନା ମାଛ ଯଦି ଆପଣ ସବୁ ଅଛନ୍ତି। ବୁଝିଲେ କି ବିଲେଶ ସବୁ ହଉଛି ଆପଣ ଯଦି ଧରିବେ ଡାକୁୁନାହାନ୍ତି ମତେଉ ମୁଁ ଜାଲ ଫାଲ ସବୁ ନେଇକି ଯାଆନ୍ତି ବସେଇ ଦିଅନ୍ତି। ହଁ ଆପଣ ଗୋଟେ କାମ କରୁନ୍ତୁ ଆପଣ କାଲି ସକାଳେ ମତେ ଆସିକି ଆମ ଘର ପାଖରେ ଦେଖା କରନ୍ତୁ। ଆପଣ ଶୁଣନ୍ତୁ ଚାଲ ଦୋକି ଆଉ ଗୋଟେ ଛୁଟିଆ ବାଲି ଆଉ ଗୋଟେ ଚଷଲା ନେଇଥିବେ ପାଣି। କହିବା ଚୁନା ମାଛ ବୁଝିଲେ କି ଉତ୍ତମ ଲାଗିବ। ଏ ଚୁନା ମାଛ ଆମ ପାଇଁ ଦେହ ପାଇ ଭାରି ହୁଁ ଚୁନା ମାଛ ପୁଣି ଧରିକି ଖାଇବା ଯେମିତିଆ ମଜା।
ଆଜ୍ଞା।
କୁହନା କୁହନା ଭାଇ ବହୁତ ମାନେ ସୁଖ ଦିଏ।
ହଁ ଆମେ ଯୋଉ ହିରୋ ଉପରେ ଯାଇକି ପଡିକିନା ନାକ ଫାକ ଫାଟିଯାଏ ସିଏ ବି ଗୋଟେ ଅଲଗା ପ୍ରକା ତାର ମଜା।
ହୁଁ ହୁଁ ଆଉ ଆମେ ଆମେ ଆମେ ଛୋଟ ଥିଲାବେଳେ ଆମେ ସବୁ ଦେଖୁନା ମାନେ ଯୋଉମାନେ ସବୁ ବଡ ବଡ ଲୋକ ଉରା ମୋ ବାପା ବାପା ଭାଇ ହରିକା ଯେତିକି ସବୁ ବାଛ ଫାଛ ଧରନ୍ତି- ପୋଖରୀ ବୋଖରି ରୁ କି ଆମେ ବିଲ ଫିଲରୁ ଆମେ ଯୋଉ ଯାଉ ଛୋଟ ଛୋଟ ହେଇକି। ଉ ଭାରି ଖୁସି ହଉନା ତାକୁ ଦେଖି। ହଁ ଖୁସି ମାନେ ଆମେ ମାନେ ହୁଁ ହୁଁ ବହୁତ ଆନନ୍ଦିତ ହଉ।
ଆଜ୍ଞା!
ଆଜ୍ଞା। ହୁଁ
ଆପଣ ଯୋଉ ଥରେ ଯୋଉ ହିରୋ ଉପରେ ଯାଉଥିଲେ ବିଲେରେ
କୁହନି କୁହନି ବର୍ଷା ଦିନ ଆସିବ ମାନେ ମୋର କାଳ। ବିଲରେ ନାଇ ନା ଆଉ ଦୈନନ୍ଦିନ ଜୀବନରେ ଆମେ ଏଥେରେ ବ୍ୟସ୍ତ ହେଲୁ, ବଡ ବଡ ପିଲା ହେଲୁଣି ଆପଣ ବି। କଉଠି ଚାକିରି ବାକିରି କରିକି ଖ ଖପିଗଲେଣି।
ଆଜ୍ଞା।
ଆମେ ପୁଣି ସେ ଚାକିରି ବାକିରି କରିବା ପାଇଁ ଚେଷ୍ଟା କରୁଛୁ ତ ନା କହୁନାହାନ୍ତି। ନା କିଛି ଏଠି କେବେଳ ସଦାବେଳେ ପାଇଁ ବସିବି। ସେଟା ବସିଲେ ପଇସା ପତ୍ର କିଛି ଖାଇ ପାରିବୁନୁ ନା କିଛି ଜିନିଷ ଖାଇହବନି। ହଁ ତ ଯେହେତୁ ଆମକୁ କିଛି କରିବାକୁ ପଡିବ ତାହେଲେ ଏଇତ ଜୀବନ ଦକ୍ଷୀଣୀ ବପନ ଆଉ। ଆଜ୍ଞା ଆଜ୍ଞା ଏଇ ଆମ ଜୀବନ ଏମିତି ଜନ୍ମ ନବା ଖାଇବା ଖାଇବା ତାପରେ ପଚିଶ ଛବିଶ ହେଲା ବେଳକୁ ଚାକିରି ଖୋଜୁ ନ ଚାକିରି କରୁ କରୁ ଷାଠି ଠିଏ ଷାଠିଏରୁ ପୁଣି ବେଡ଼ ରେ ପଡ଼
ହୁଁ
ଆଉ ଆପଣ ଯୋଉ ପଡିଆ ଆଡେ ଯାଆନ୍ତି ବୁଲିବା ପାଇଁ ପାଞ୍ଚ ଛ ଜଣ। ଆପଣଙ୍କ ସହିତ ଗୋଟେ ଧରମ ଭାଇଯାଆନ୍ତି ଵିଲ ମଝିରେ ଆପଣ ଫଟ ଉଠାନ୍ତି। ହୁଁ ହୁଁ ହୁଁ ଆଉ ସେ କେବେ ଆସୁଚନ୍ତି କି ଆପଣ? ସୁଟିଙ୍ଗ ଦେଖିଲେ ଆପଣଙ୍କୁ କାନ୍ଦ ମାଡୁଥିବ। ବୋହୁତୁ ମାନେ ସେ ଫଟୋ ହେଇଗଲାଣି ତିନି ଚାରି ବର୍ଷ ତଳର ଫଟୋ ହେଇଗଲାଣି। ମୁଁ କଣ ଆପଣଙ୍କର ଗୋଟେ ଫଟ ଟେ ଅଛି। ପ୍ରାଏ ସାତ ବର୍ଷ ଆଠ ବର୍ଷ ତଳର ହବ। ହଁ ହଁ ମଝିରେ ଯୋଉ ଆଇଥିଲା ଗୋଟେ ଡିଜେ ବକ୍ସ ଟେ ଠିଆ ହେଇଥିଲା।
ନାଁନାଁ ସେଟା ତ ହଁ ସେଟା ତ ସାତ ବ ସାତ ବରଷ ହବ। କିନ୍ତୁ ଆ ତା ଚାଇଁ ଆଉରି ପୁରୁଣା ଫଟୋ ଅଛି।
ଆମେ ସବୁ ଉଠେଇଥିଲେ ଆମର ନିଷ ଦାଢି କିଛି ଉଠିନଥିଲା। ଓ ହୋଃ ଆଚ୍ଛା ଆଚ୍ଛା। ଆମେ ସେଇ ଟାଇମ୍ ରେ ଆମେ ଯୋଉ ଖେଳୁଥିଲେ ମିଶିକି ସବ ଆମର ସେତେବେଳେ ନୁ ନୂଆ ନୂଆ ମୋବାଇଲି ଆସିଥିଲା। ସେକେଣ୍ଡ ହ୍ୟାଣ୍ଡ୍ ଧରୁଥିଲେ ଆମେ ଆମେ ଦୁହେଁ ନୂଆ ନୂଆ ଧରୁଚନ୍ତି।
ମନେ ଅଛି ନା?
ହଁ ସେଇଥିରେ ତ ଆମେ ବୋହୁତ ଗେମ୍ ଖେଳିଚୁ ଆଉ।
ହଁ
ବୁଝିଲେନା ବୋହୁତ ସାରା ଗେମ୍ ଖେଳିଚୁ ଆମେ ସେଥିରେ। ହାଲୋ ଆଉ ଭାଇ ଆପଣ ଖିଆପିଆ କଣ କରୁଚନ୍ତି ଆପଣ?
ଆଉ ମୁଁ ଏଇନା ଆମର ସୋୟାବିନ ତରକାରୀ ଆଉ ରୁଟି ଆଉ ଡାଲମ ଏଇ ତିନିଟା ଜିନିଷ ଖାଇଲି ଅତି ଉତ୍ତମ ଜିନିଷ ଦେହ ପାଇଁ ବୋହୁତୁ ଭଲ। ବୁଝିଲେନା କଥା ଥା ଅଛି ଲୋକ କୁହନ୍ତି ପ୍ରୋଟିନ ଅଛି ସୋୟାବିନ୍ ଦିହରେ।
ଓ ହୋ ହୁଁ ପ୍ରୋଟିନ୍ ତ ଅଛି।
ଆଜ୍ଞ
ପ୍ରୋଟିନ ଅଛି ଆଉ ବୋହୁତ କିଛିବି ଏମିତି ଭଲଯେ ଭଲ ଭଲ ଜିନିଷ ଉରା ଯେତିକ ସବୁ ଅଛି ଆମେ ଖାଇପାରିବା ଆଉ ବୁଝିଲେକି?
ଆଜ୍ଞା।
ହଉ ଆଜ୍ଞା ମୁଁ ଟିକେ ଘରକୁ ଯାଉଛି ଟିକେ ଖାଇଦିଏ ମୁଁ ଖାଇନି। ସାଢେ ଏଗାରଟା ବାଜିଲାଣି ସାଢେ ବାରଟା ବାଜିଲାଣି। ହଉ ର ରଖୁଚି।